ହୁଁ କଣ କରୁଥିଲ?
ନା ମ ଏଇଠି ବସି, ଶୋଇ କି ଉଠି ବସିଥିଲି ବିସ୍କୁଟ ଦି ଟା ଖାଉଥିଲି।
ହୁଁ, ଖାଇ ପିଇ ଉଠିକି ଶୋଇ ବିସ୍କୁଟ ଖାଇଲେଣିି। ଆଜି ରଜ ସଂକ୍ରାନ୍ତି କଣ ସବୁ
ଆଉ କିଛିନାଇଁ ଅରୁଆ, ଡାଲମା, ଶାଗ ଭଜା, ଆମ୍ବ ଖଟା।
ଓହୋ ଆଜି ପୁରା ସଂକ୍ରାନ୍ତି ନା। ରଜର ସଂକ୍ରାନ୍ତି
ବୁଲା ବୁଲି କରି ଯାଇନା?
ନାଇଁ କୁଆଡେ ଜାଇନୁ ଆଉ। କୁଆଡେ ବୁଲି ବୁଲି ଯାଇନୁ ଯିବାର କୁ ହଁ ଯିବାର ଯୋଉ ଦିନ ଥିଲା, ଦେହ ତ ଭଲ ହଉନି, ଆଗକୁ ଯିବାର ଅଛି ବୋଲି ସେ ଜାଗାକୁ ଆଉ।
ଉଁ କୋଉଠି ତମ ଘରକୁ?
ଆଗକୁ ଯିବାର ଅଛି ଗୋଟା ଅଛି ଏକୋଇଶିଆ ପୂଜା, ତା ପରେ ପୁଣି ଅଛି ଆଉ ଗୋଟେ କାମ ଅଛି। ଭାର ଯିବାକୁ ଯୋଜନା, ଆଉ ସେଥିପାଇଁ ଆଜି ତ ଗଲେନି କେତେଥର ଯିବୁ।
ଭାର ଗଲେ କୋଉ ଦିନ ଯିବ ମଙ୍ଗଳ ବାରିଆ।
ମଙ୍ଗଳ ବାର ଯାଆନ୍ତି ନି ବାପ ଘର ମାନଙ୍କୁ ଆମର ଏପଟେ।
ନାଇଁ ନାଇଁ ସୋମବାର ଗଲେ, ମଙ୍ଗଳବାର ଯିବାକୁ କହୁନି ମାନେ ମଙ୍ଗଳବାର ପଠେଇବା ପାଇଁ।
ନାଇଁ ମଙ୍ଗଳବାର କଣ ଭାର ଯାଏ? ନା ରେ ମଙ୍ଗଳ ବାର ସେ ବୁଧୁ ବାର ନୁହେଁ, ଭାର ଯିବ ତାଙ୍କୁ ରଜ ଯିବା ବହୁ ଥିଲା ଦଶ ବା ପନ୍ଦର ଦିନରେ ପଠେଇ ଦଉଛି ପନ୍ଦର ଦିନ ପରେ।
ନାଇ ଦଶ ପନ୍ଦର ଦିନ ପର କଥା, ବାର କାହିଁକି ନା ଇଏ।
ହଁ, ଅଣତିରିଶ ତାରିଖ ପୁରି ସାତ ସାତ ମାସ ହେଲେ, ତାପରେ ଦଶ ପନ୍ଦର ଦିନ ହେଲାଣି ଜାଇ ପଠା ହବ।
ହଁ, ହଇନା ଇଏ ତାଙ୍କ ଛୁଟି ଦିନ କଥା ପାଇଁ କହୁଥିଲେ।
ଛୁଟି ଦିନ ଭିତରେ କଣ ଦେଖି ଦେଖି ଯିବ ନା ମଙ୍ଗଳବାର ହଁ ମଙ୍ଗଳବାର ଦିନ କଣ ଯାଏକି? ଆଦୌ ଯାଏନି ମଙ୍ଗଳବାର, ଏ ବୁଧବାର ଦେଖିବା ପଠେଇବେ, କୋଉ ଦିନ ପଠେଇବେ ଆଉ।
ହ, ହ, ହଉ, ହଉ।
ହୁଁ, ସେଇୟା କଥା କୁହା ହଉଛି, ହଁ। ଆଉ ଘର ଆଡେ ଯାଇନ।
ନା ମୁଁ ଏଇନା ଘର ଆଡେ ଯାଇନି।
ଦେହ ଭଲ, ଥଣ୍ଡା ଟା ଖାଲି ରହୁଛି ବୋଧେ, ମେଡିସିନ ଖାଉନୁ କି ଔଷଧ?
ମୋର ଟିକେ ମୁଣ୍ଡରେ ମାରି ଦେଇଥିଲି, ସେଇ ତ ଥଣ୍ଡା କରିଦେଲା, ପେଟ ଗରମ କରିଦେଲା।
କାଇଁ ଏ ଟାଇମ ରେ କାଇଁ ଭା
ଭାଶ୍ମଲ ଲଗେଇଥିଲି ମୁଁ ଭାବିଲି ମୁଁ ମୁଣ୍ଡରେ ନାହିଁ ତ କାଲି ଦିନ ବୋଲି ଖରାପ ହେଇଯିବ, ଏ ନୂଆ ଟା ଏକ୍ସପାୟାର ଡେଟ୍ ପଳେଇବ, ଲଗେଇ ଦେଲି କାଲି ଦିନ ରେ ଟିକେ ଟିକେ ଲଗେଇଛି ସେଇ ସମତିଙ୍କର ଥଣ୍ଡା ହେଇଛି ମତେ ହେଇଗଲା ଆଉ। ମାନେ ଟିକେ ଟିକେ ଦେହ ରେ ଥିଲା ବାହାରି ପଡିଲା।
ସେଟା ଲଗା ଲ ଲଗାନ୍ତିନି ନିଶ୍ଵାସ ଫଶ୍ଵାସ ଭଲ ମନ୍ଦ
ନାଇଁ ନାଇଁ ମୁଁ ଆଉ ଲଗେଇବିନି, ମୁଁ ତ ଭୁଲ ଲଗେଇଥିଲି, ମୁଁ ଆଉ କଣ ଲଗେଇବି ମୁଁ ଜାଣିନି ଏତେ କଥା ଆଉ।
ହୁଁ, ଉ।
ସୁଁ, ଉ ସେଇଥି ପେଟ ଟା ଘରେ ତମର ସମସ୍ତଙ୍କ ଘରେ ଥଣ୍ଡା ବି ସମସ୍ତେ ସେ କାଶ ଥଣ୍ଡା ମଧ୍ୟ ସେ ହେଇଯାଉନି ଆଉ। ଛୁଆ ସବୁ କରି ଯାଇଛନ୍ତି।
ନାଇଁ ଛୁଆ ଏଇ ସାନ ପୁଅ ସୋଇଥିଲା ଉଠିଲାଣି, ବଡ ମାମୁଁ ଘରକୁ ପଳେଇଛି ଆଉ।
ହଁ ବଡ ମାମୁ ଘର କହୁଛନ୍ତି ରହିବ।
ଆଛା ହଁ ନାଇଁ ମ କାଲି ପଳେଇ ଆସିବା ସ୍କୁଲ ଖୋଲିବ ପହର ଦିନ ବା।
କଣ ସ୍କୁଲ ଖୋଲୁ ଖୋଲୁ ସ୍କୁଲ ବା ଘୁଞ୍ଚିଲା ଛୁଟି ବାଇଶ ତାରିଖ ଯାକେ।
ବାଇଶ ତାରିଖ ଜାକେ ଛୁଟି କାଇଁ ମେସଜ ଆସନି।
ଏ ନ୍ୟୁଜ ର ଘନ ଘନ ଦେଖୁ ଉଛି
ୟେ ହଁ ହେଇଥିଲେ ମେସେଜ ପଳେଇ ଆସିବନି, ସ୍ଲଲ ସ୍କୁଲ ତରଫରୁ ଯୋଉ ଆମକୁ
ସେ ଆସିବ ସ୍କୁଲ ତରଫରୁ ଏତେ ଆଗରୁ କାଇଁ ଆସିବ ସ୍କୁଲ ରଜ ଯାଇନେଇଁ।
ହଁ ଯୋଉ ସୂଚନା ଦିଆଯାଉ ତରଫରୁ ଆସିନି ତ।
ସବୁଦିନ ସବ ଜ ସବୁ ଦିନ ଦେଖଉଛି ଛୁଆଙ୍କ ସ୍କୁଲ ଜୁନ ବାଇଶ ଯାଇ ଘୁଞ୍ଚିଲା ସ୍କୁଲ କଲେଜ ସବୁ।
ସ୍କୁଲ ତରଫରୁ ପୁଣି ତ ସୂଚନା ଆସିବ ନା ନାଇଁ, ସୂଚନା ଦିଆଯିବ ନାଇଁ?
ସୂଚନା ଆସିବ ଏବେ ଏତେ ଆଗରୁ ଆସିବ, ସେଠେ ବାଇଶ ତାରିଖ ଯାଇକି
ନା କାଲି ଛାଡ଼ି ପହରଦିନ।
ହଁ ସେଇ ପହର ଦିନ କାଲି ରାତିକି ମେସେଜ ପଠେଇଦେବେନି ଯଦି ଯ ହେଇଥିବ। ମେସେଜ ପଠେଇବ କେତେ ସମୟ ଲାଗିବ ପଠେଇଦେବେ ସାଙ୍ଗେ ସାଙ୍ଗେ।
ହୁଁ। ହଁ ପଠେଇଲେ ଜଣା ସ୍କୁଲ ଛୁଟି କି ଆଉ ହଁ।
ଶୁଭୁଚି ନେଟୱର୍କ ପାଉନି।
କାହିଁକି ମୋ କଥା ତ ମତେ ଭଲସେ କହୁଛି ପୁରା ବଢିଆ ଜାଗାରେ, ମୋର୍ ତ୍ ନେଟୱର୍କ ପୁରା ଫୁଲ ଫୁଲ ନେଟୱର୍କ, ତୋର ନଥି
କଥା ଶୁଭୁଛି, କଥା ଶୁଭୁଛି କିନ୍ତୁ ଟିକେ ଟିକେ କଟି ଯାଉଛି, ମାନେ ରହି
କାହିଁ କଟିବ, ମୋର ତ୍ ନେଟ କେ ପୁରା ନେଟୱର୍କ ଫୁଲ ପା, ମାନେ ପୁରା ତାର ଆସୁଛି ଇଏ।
ନା ମୁଁ ଯୋଉ ଜାଗାରେ ବଇଛି ମୋର ବି ନେଟୱର୍କ ସେଠି ଆସିବ କଣ ହଉଥିବ।
ହୁଁ ଆଉ ସବୁ ଘର ଲୋକ କୁଆଡେ ବୁଲା ବୁଲି କରିବାକୁ ଯାଇନାହାନ୍ତି?
ହଁ ସେ ସବୁ ଯାଇଛନ୍ତି ପୁଅ ଝିଅ କୁ ଧରି ସବୁ କଣ ପୁରୀ ଯାଇଛନ୍ତି, ଆଉ ଝିଲ ଦିଦି ହେରିକା ଏଇନା ଯିବେ ବୋଧେ।
କା ସାଙ୍ଗରେ ପୁରୀ ଯାଇଛନ୍ତି?
ତା ଫ୍ୟାମିଲି ଯାଇଛନ୍ତି, ତା ବାପା, ମାମା ସବୁ ଯାଇଛନ୍ତି, ସେ କାଲି ଠାରୁ ଯାଇ ରଜ ଛୁଟି କୁଆଡେ ଛୁଆ ବୁଲିବାକୁ ଯାଇନାହାନ୍ତି, ପୁରୀ ଯାଇଛନ୍ତି କାଲି ଆସିବେ।
ଓ ଏକା ଥରେ କାଲିଠୁ ଯାଇଛନ୍ତି ରଜ ତିନି ଦିନ ଯାକ ପୁରୀରେ ବିତେଇକି ଆସିବେ ନାଇଁ?
ଆସିବ ରଜ ଦି ଦିନି ରଜ କାଲି ସାଢେ ଦିଟା ବେଳେ ଗଲେ ବା। ହଁ ତିନି ଦିନ ଜଗନ୍ନାଥ ଦର୍ଶନ ବୁଲି ନାହାନ୍ତି ଛୁଆ କୁଆଡେ।
ହଁ ଘରେ ଗାଡ ରହିଛେ ତିନି ଦିନ ବୁଲିକି ଆସିବେ ଆଉ।
ଆସିବେ ଆଉ ଝିଲ ଦିଦି କଣ ଛକ ବି ବାହରିଛନ୍ତୀ ସେ ଛୁଆ ଫୁଆ ସବୁ ବୁଲି ବାଲି ସିଏମାନେ କଣ ଖାଇ ପିକି ଆସିବେ। ଆ କେହି ଘରେ ନାହାନ୍ତି ବାପା ମା ସାଡେ ଟାଙ୍କି ଉପରେ ବଇଛନ୍ତି ମୁଁ ଏକୁଟିଆ। ଇଏ ଗାଁ କୁ ପଳେଇଲେ।
ନା ନାହିଁ।
କିଏ?
ନାମ ଧର ନାହିଁ।
ନାମ ଧରିବିନି।
ହୁଁ ଆଉ ଆଉ ଶାଶୁ କଣ କରୁଛନ୍ତି?
ସେମାନେ କହିଲେ ଟାଙ୍କି ଉପରେ ବହୁଛନ୍ତି ମା ଘରିକା।
ହୁଁ ବାପା ବି ବଇଛନ୍ତି?
ହଁ ବାପା ମା ବଇଛନ୍ତି, ନଣନ୍ଦ ହେରିକା ସେଠି ସେମାନେ
ଚା ପିଆ ଟାଇମ୍ ହେଇଯିବ ଚା ଫା କରି ଦେବେ ବୋଧେ ଆଉ ନାଇଁ କି?
ନା ଚା ଦେଇକିନା ଆସିଲି ମୁଁ ଯେ।
ହାଁ ଚା ପିଇଲେଣି ଆଉ ଟାଇମ୍ ହେଇଗଲାଣି ଆଉ। ହଁ ସାଡେ ଚାରିଟା ପାଞ୍ଚଟା ବାଜିଲାଣି ଠିକ୍ ଟାଇମ୍ ଏଟା ମାନେ ଅଧିକା ଉଁ, ଡେରିରେ ପିଇଲେ ହେଟା ହଜମ ହବନି। ମାନେ ଡ଼ାଇଜେଷ ଛି କରିପାରିବେନି ହ ସେ ଠିକ ଟାଇମ୍ ପାନ୍ସଟା ପରେ ପିଇବା କଥା। ଆମର ତ ଏ ହଁ ହଁ ଡ଼ା ପେସେଣ୍ଟ ଲୋକ। ରୋଗୀ ଲୋକ। ଏ ସବୁ ବଇଚନ୍ତି, କିଏ କୁଆଡେ ସବୁ ଯାଇଚନ୍ତି ବୁଲି। ଗାଁରେ ବୁଲୁଚନ୍ତି। ଛୁଆ କେ ସାଇକଲ ଚଲଉଇନ୍ତି। କି ଖେଳୁଚନ୍ତି। ଏମିତି ତାହାଲେ ଆମେ ଯେ ତାର, ଶେଷ ରଜ କେମିତି ପାଳନ କରାଯିବ? କେଇ କୁଆଡେ ଯାଇନାହାନ୍ତି? ଏଁ, ଶେ ଶେଷ ରଜ କେମିତି ପାଳନ କରା ହଉଛି?
କେମିତି ନାଇ। ମୋର ଏଇ ଘରେ, ପିଠା ଏଇନା ପୋଡ ପିଠା ହେଇଥିଲା। ଆଉ କି ସବୁ ଆଉ ଚକୁଳି।
ଆଜି ଚକୁଳି।
ଆ, ଚକୁଳି ହେଇଥିଲା। କାଲି ପୋଡ ପିଠା ହେଇଥିଲା। ଆଉ ସେଇ ଚକୁଳି କାଲିକି ବି ଖାଇବେ।
ହୁଁ। ଆଉ ରଜରେ ସବୁ ତୋମ ଆଡେ ସବୁ ଝିଅ ବୋହୁ ମାନେ କଣ କଟା କଟି ଯୋଉଡା କାଟିବା କଥା ନୁହଁ? ବାଟିବା କଥା ନୁହଁ ଏବେ ତ କେହି ମାନୁନାହାନ୍ତି ଆଉ ଆଉ। ରଜରେ ସବୁ ଆଉ କଣ କରିବ ଘରେ ନଥିଲେ ଅସୁବିଧା ହଉଚୁ। ନହେଲେ ଆମ ପିସ୍ତାରେ କେଇ ଝିଅ ବୋହୂ ମାନେ କିଛି କରନ୍ତିନି। କରିବା କ ଥା ନୁହଁ। ଯାହା ଆଗୁଆ ସବୁ କରିବା କଥା। ମାନେ
ଛୁ
ଭୂମି ବିଦାରଣ କରିବା କଥା ନୁହଁ। ସେ ତ ହଉ ଚି ସେ ମାନୁନାହାନ୍ତି କେଇ ଆଉ। ସେ ହୁଁ ଆଉ ଆଗ ଭଳି ତ ମାନେ କେଇ ସଂସ୍କୃତି ସଂସ୍କୃତି ପରମ୍ପରା କିଏ ମାନୁନାହାନ୍ତି ଆଉ। ସେମାନେ ସି ମାନୁନାହାନ୍ତି କାଇଁ, କିଛି କିଛି ଆଡେ ପାଳନ କରୁଛନ୍ତି। କରୁନାହାନ୍ତି?
ଯୁଆଡ଼େ ବଢିଆ ସେ ହଉଛି ପୁରା ଟ୍ରାଡିସ୍ନାଲ୍ ହଉଚି। ଯୋଉ ପୁରା ପ-ପ-ପୌରାଣିକ ଭାବେ ହଉଛି। ପିଆ ଆମ ଆଡେ ତ ହଉନି ମୋ।
ହୁଁ, ସହରୀ ଚା ହେଇଗଲାଣି ପା। କିନ୍ତୁ ବସୁମତୀ ଗାଧୁଆଟା ସମତେ କରିବେ ସଖାଳୁ ଉଠିକି।
ସେଟା ଏଠି ବି ହୁଏନି ତ।
ଆଉ ତୋମ ଶାଶୁ ଶାଶୁ ଘରେ ହୁଏନି? ଆଉ। ତା ଗୋବରରେ କାନ୍ଥରେ ପୁରା ଲେସା ଯାଏ। ଆମ ତ ଚା ମା
ସେ ଜାଣିଚନ୍ତି କିନ୍ତୁ ଗାଧାନ୍ତିନି ସିଏ।
କି ବସୁମତୀ ଗାଧୁଆ କରଦବା କଥା ନା ଆଉ।
ସେ କିଛି ଜାଣି ନାହାନ୍ତି ପୁରା।
ହଁ, ହଉ।
ହଁ ବାଡି ଟାରେ ସବୁ କଣ ଗଛ ବଛ ଲଗେଇଚନ୍ତି ଫଳ ଗଛ?
ହଁ ବହୁତୁ ଗଛ ସବୁ ଲାଗିଚି ନଡିଆ ଗଛ, ଆମ୍ବ ଗଛ, କଦଳୀ ଗଛ। ଭେଣ୍ଡି ଗଛ, ଉ, ଲଙ୍କା ଗ ଛ, ସବୁ ସ ନୂଆ ଘର, ନୂଆ ଘର କରିଛନ୍ତି ସେଠି ଲଗେଇଚନ୍ତି।
ସବୁ ଲାଗି ଶାଗ ଫାଗ ଗଛ ଲାଗିଚି?
ଶାଗ ଲଗେଇଥିଲା ଗାଇ ଫାଇ ଖାଇଗଲେ। ଶାଗ ସରିଗଲାଣି। ଲାଗିଥିଲା କଳମ ଶାଗ, ନେଉଟିଆ ଶାଗ, ଲାଗିଥିଲା।
ହୁଁ, ଭଲ ଜାଗା ଟା ଆଉ। ବିଲ ମାଟି ଗୁଡ଼ାକ
ହଁ ବଡ଼ ଗଛ ଭିତରେ ନଡ଼ିଆ ଗଛ, କଦଳୀ ଗଛ, ଆମ୍ବ ଏମିତି ସବୁ ଲାଗିଛି। ଆଉ ଫୁଲ ଗଛ। ସେ ରହିଲେ ଲଗା ହବ, ଉଁ, ମନ୍ଦାର ଫନ୍ଦାର ସବୁ ଖାଇ ଯାଉଛନ୍ତି ଗାଈ ଫାଇ ପଶିକି ମେଲା ଟା।
ହୁଁ ତ ମାନେ କାବୁ କରିଦେଲେ ବୁଜିକି ବାର ବୁ
ସେ ପାଚେରୀ ଫାଚେରୀ ଉଠେଇବେ। ପଇସା ପତ୍ର ଘରବି ପ୍ରତିଷ୍ଠା ସରିଲେ ସୁବିଧା ହେଲେ ପୁଣି ପାଚେରି ଫାଚେରି ବୁଲେଇଲେ ଲଗେଇବେ ଆଉ।
ହଁ ଗେଟ ଫେଟ ଲଗେଇଦେଲେ ଲାଗିବ ଆଉ।
ନିରାପଦ ରେ ଲଗେଇବେ।
ଲାଗି ସ ଯୋଉ ସଜନା ଫଜନା ଗଛ କଣ କହୁଥିଲେ ସବୁ ପତ୍ର ଗଜରା ଦେଲାଣି।
ହୁଁ ଭଲ ନା ବାରିଘରେ ଶାଗ ବି କରି ଖାଇବନି ନା ତା କୁ ବି କିଣିକି ଖାଇବ ନା ସବୁ ତ ଆ ସାର ମସଲା ଆଉ
କଖାରୁ ତ ଦୁନିଆ କଖାରୁ ହେଇଥାଏ ଛୋଟ ଛୋଟ କିରି ପନ୍ଦର କୋଡ଼ିଏ କଖାରୁ ଖାଇଲୁଣୁ।
ହଁ।
ଛୋଟ ଛୋଟ କିରି ଅର୍ଜନ କରିବ ତା ଛୋଟ ଗାଈ ଫାଇ ଖାଇ ଜୀବ ସ ମର୍ ସେମଧି
ନ ଘର ତ ଛୋଟ ଛୋଟ ସାଇଜ ହବ କିନ୍ତୁ
ନା ନା ସେ ତା ଠାରୁ ଛୋଟ ହଉଛି ନେଇ ଯାଉଛନ୍ତି ଜାଣିକି ନେଇଯାଉଛନ୍ତି। କିଏ ନେଇଯିବ ବୋଲି ଗାଈ ପଶି ଯାଉଛନ୍ତି ବୋଲି ଆଉ।
ହଁ ଗାଈ ପଷି ଖାଇଦଉଥିବେ ଆଉ ଫସଲ ନଷ୍ଟ କରିଦଉଥିବେ ଆଉ ମେଲା ମେଲ ଜାଗା ହେଲେ ସମସ୍ତେ ହଁ ମେଲ ଜାଗା ତାକୁ ଯାହା କାବୁ କରିବ ଯାଇକି ହବ ଆଉ।
ହଁ ତା ଘର ଦ୍ୱାର କାମ ଜୋରଦାର ଚାଲିଛି କିନ୍ତୁ ଘର ସୋମବାର ତ ଆର ସୋମବାର ଘର ପ୍ରତିଷ୍
ନଣନ୍ଦ ଘର ତିଆରି କରୁଛି।
ହୁଁ ଆଉ ସୋମବାର ଦିନ ପଚିଷ୍ଟା ପା
ହଁ ସୋମବାର ଦିନ ପ୍ରତିଷ୍ଠା ହବ ନାଇଁ?
ଆଉ ପ୍ରତିଷ୍ଟା କରିଦେଲେ ସିଏ
ହ ଗଟେ ବନ୍ଧୁବାନ୍ଧବ କରୁଛନ୍ତି ନା ସେମିତି?
ଖୋଜୁଛନ୍ତି ସେମିତି ସମସ୍ତେ କି ନୁହଁ ତାଙ୍କର ତାଙ୍କ ଏଇଠି ତାଙ୍କ ପାଖରେ ଛକ ପାଖରେ ତାଙ୍କ ମାଉସୀ ଘରେ ରହୁଛନ୍ତି। ସେଇ ଗାଁ ରେ ସାନମାଆ।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
ଏମିତି ଗୋଟେ ଗୋଟେ କରୁଛନ୍ତି ସମସ୍ତେ ସେ କରିନାହାନ୍ତି ଆମ ପାଇଁ ଶାଢ଼ୀ ପଟା ସବୁ ଆଣିଛନ୍ତି।
ହୁଁ
ଆଉ ସିଏ ସେମିତି ସେଇ ଟାଇପ୍ ର ପଇସା ପତ୍ର ବଡ଼ ଆକାରରେ କରିଥିଲେ ସମସ୍ତେ ତ ତାଙ୍କ ବନ୍ଧୁ ଯୋଉ ମାନେ ତାଙ୍କ ସାନମା
ହଁ ମାନେ ଘର ହିସାବରେ ଯେତିକି ଆଉ।
ତାଙ୍କ ଘର ତାଙ୍କ ଯେହେତୁ ତାଙ୍କ ଛ କରେ ତାଙ୍କ ମାଉସୀ ଦି ଜଣଙ୍କ ଘର ସେମାନେ ତାଙ୍କୁ ସବୁଥୀରେ ଖୋଜୁଛନ୍ତି ସେ ତାଙ୍କୁ ସେଟା ଖୋଜିବେ।
ଖୋଜା ଲୋଡ଼ା ତ ଥାଏ ହଁ ବଡ଼ ଆକାରରେ କରୁଛନ୍ତି ସେଇ ଟାଇପ୍ ର ଆଉ ବେଶୀ ବଡ଼ ନୁହେଁ ନା ଛୋଟ ନୁହେଁ ନ ଆଉ
କ ପାଇଁ ଅରୁଆ ଡ଼ାଲମା କରୁଛନ୍ତି ଆଉ ସାଙ୍ଗସାଥି ସ୍କୁଲ ଷ୍ଟାଫ୍ ଫାପ ସବୁ ଆସିବେ।
ହଁ ସ୍କୁଲ କର୍ମଚାରୀ ସବୁ। ହୁଁ ତାଙ୍କର ସେ ଯୋଉ ଥାନା କର୍ମଚାରୀ ସବୁ ହଁ।
ତାଦିହରେ ବାକି ଯୋଉ ଚିହ୍ନା ପରିଚୟ ଗୋଟେ ଗୋଟେ ଏଇଠି କୋଉଠି ଏଇଠି ସବୁ ଏ ଏଇ ସାହୀ ରେ
ହୁଁ ହଁ ତାଙ୍କର ସବୁ ଯୋଉ ହଁ ସେ ବେଶୀ ବଡ଼ ଛୋଟ ନୁହେଁ ମଜ୍ ମାନେ ମଝିମ ଧରଣର ଆୟୋ କରୁଚ୍
ପୂଜା ଟା ମେନ ଆଉ ତା ଯେହେତୁ ବିଲରେ ଘର କରିଛନ୍ତି ପୂଜା ପାଠ ଟିକେ ଭଲକି କରିବେ ଯେହେତୁ ମଶାଣି ଜାଗା ଆଉ।
ହଁ। ହ ହଉ ତାହେଲେ ଆଉ କଣ କରିବେ ତାହା ଯାଆନ୍ତୁ।
ହଁ ମୁଁ କରିବି ମୁ ଏଇଟା ହଉଛି ଘର ଦ୍ୱର ଟିକେ ଖରିକି ପାଞ୍ଚଟା ବାଜିନି ପାଞ୍ଚଟା ରେ ଖରକେ। ଆଉ ଏ ବିସ୍କୁଟ
ହୁଁ।
ସେଠ ସାଙ୍ଗେ ସାଙ୍ଗେ ଗଲେ ଗାଁକୁ ଆଉ ଖରିକିିଲି ଦେ ଖାଇବାକୁ ଦେଇକି ତ ଖାଇ ଦେଇକି ପଳେଇଲେ ପଟ କିନା ଆଉ ରଜ ଯାନତୁ ହଉ ଆଗ ହଉ।